ହ୍ୟାଲୋ।
ହ୍ୟାଲୋ ମନୋଜ।
ହୁଁ ଭାଇ ନମସ୍କାର।
ନମସ୍କାର ନମସ୍କାର ଆଉ କଣ ଖିଆ ପିଆ ସରିଲାଣି।
ଏଟ ଆଜି ହେଇଛିି ହେଲା ପଖାଳ ଭାତ ଆଉ ଆଳୁ ଚକଡା ଏସବୁ ହେଲା। ଅଣ୍ଡା ବରା ଏମନ୍ତି ଖିଆ ହେଲା ଆ
ହଁ। ଏ ଗୋଟେ ଭୋଜି ଖାଇ ଯାଇଥିଲୁ ଗୋଟେ ବାହାଘର ଥିଲା। ଭୋଜି ଖାଇବାକୁ ଯାଇଥିଲୁ ଟିକେ ଭଲ ଦେଇ ଖାଇ ପିଇକି ଆସିଲୁ ଆଉ ବସିକି ଜଷ୍ଟ୍ ଏଇ। ପହଞ୍ଚିଲି ତ ଆଉ ଟିକେ କଲ କରିଦେଲି ମନେ ପଡିଗଲା ତମ କଥା ଆଉ। ଭୋଜିରେ ଟିକେ ହେଇଥିଲା ତ ସା ବା ଆମେତ ସାଦା ଲୋକ ଟିକେ ଭାତ ଡାଲି ଆ ଖଟା ଆଉ ସା ମା ମା ଆଉ ଏଟା ହଉଛି ମିକ୍ସଚର। କାରଣ ମ-ମଟର ପନିର୍ ଟେ ଆଉ। ଆଉ ଖିରି ଆଉ ପାମ୍ପଡ ଏଇ ସବୁ ଭଲ ହେଇଥିଲା ଆଇସ୍ କ୍ରିମ୍ ଗୁପଚୁପ ଟିକେ ଖାଇଦେଲୁ। କଣ କହିଲେ?
ଆଉ ଆଜି ସକାଳୁ କଣ ଖିଆ ପିଆ କଣ ହେଇଛି ଆଜି ଭଲ।
ସକାଳୁ ଆଜି କଣ ଟିକେ ହଁ ସେଇ ଉପମା ଡାଲି ଟିକେ ଖାଇଥିଲୁ ସକାଳେ ଆଉ ତାପରେ ଖରାବେଳେ ତ ସେଇ ବା ମା-ମାନେ ସାଦା ଖାଦ୍ୟ ଭା ତ ଡ଼ାଲମା ଶାଗ ଭଜା ଏଇ ସବୁ ଆଉ।
ଆଜ୍ଞା।
ଆଉ ଗୋଟେ କଥା ହଉଛି ଏଇ ଶୁଣ ମୁଁ ଆଯି ଗୋଟେ କଥା ଅ ମୋ ମୁ ଦେଇ ଜଣ ଦେଇ ପୁଅ ଜଣେ ଆଜି ଆସିଛି ଆସି କାରଣ ଦେଖ କଣ କହିଲ ଇଏ ମାନେ ଏବେ ତ ରଜ ଗଲା ରଜ ଫାଷ୍ଟ ଦିନ ସେ କଣ ହେଇଛି ନା ସେ ଘରକୁ ଫେରୁଥିଲେ ଆସିଥିଲେ ଆମ ଘରକୁ ଆମ ଘରକୁ ଫେରୁଥୁଲେ, ତାଙ୍କ ଘରକୁ ଯାଉଥୁଲେ, ତାଙ୍କ ଘର ଯାଉଥୁଲେ, ଆମର କପିଳେଶ୍ଵର ମନ୍ଦିର ଜାଣିଛନ୍ତି? ଆମ ଘର ପାଖରେ ଏଠି କପେଳଶ୍ଵର ମନ୍ଦିର ପାଖେରେ କଣ ହେଇଚି ନା ତାଙ୍କ ଘରୁ ଫେରିଲେ ବର୍ଷା ଟା ସେତେବେଳେ ଜୋର ରହିଚି ବର୍ଷା ହେଇଚି ଯେତେବେଳେ ଜଣେ ଲୋକ ଗୁଡିକ ମଦ୍ୟପାନ କରିକି ତାଙ୍କ ଆଡ଼କୁ ପସିଆସିଛି ପସିଆସିଚି ଯେତେବେଳେ ସାଇକେଲ୍ ଇଏ ଟିକେ ଜୋର ଯାଉଥିଲେ ବର୍ଷାଟା ଯେହେତୁ ଆସି ଲାଣି ବାଡ଼େଇହେଇକି ତାଙ୍କରି ଦୁର୍ଘଟଣା ଟି ହେଇଚି।
ଆଜ୍ଞା।
ଦୁର୍ଘଟଣା ଯେହେତୁ ହେଇଚି। ହୁଁ ମାନେ ସେ ବାବୁଙ୍କର ସେ ଯେ ଯେଦି ମୋର ଦେଇ ପୁଅ ଯେ ତାଙ୍କ ସେନ୍ସେ ଚାଲିଯାଇଥିଲା ତାଙ୍କୁ ବଡ଼ଚଣା ନେଇକି ଯାଇଥିଲେ। ନେଇକି ଯାଇଥିଲେ ଯେହେତୁ ସେ ଆସିକି ଏଠି ରହିଥିଲେ ରଜ ପରେ ଏଇ ପାଞ୍ଚ ଛଅ ଦିନ ହବ ସେ ପଳେଇଥିଲା ଘରକୁ ମାନେ ତାଙ୍କୁ ଟିକେ ଏଠିକି ରହିବା ରହିଦେଇକି ଟିକେ ଅବାଗିଆ ସେ ଘରକୁ ଯାଇଥିଲେ ତାଙ୍କୁ ସେଠି ଟିକେ ଭଲ ଲାଗିଲାନି ଭଲ ଲାଗେନି ସିଏ ଆଜି ତାଙ୍କ ବଡ଼ ଭାଇ ଯିଏ ଆଣିକି ଛାଡ଼ି ଦେଇଛନ୍ତି ଏଠି ଏ ଛାଡିଦେଇଚନ୍ତି ସେ ଟିକେ ଏବେ ଟିକେ ହସୁ ମୁୁ ଖସ ହସ ଖୁସ ଖୁସିରେ ଟିକେ ବସିଛନ୍ତି ତାଙ୍କ ଆଣ୍ଠୁ ଟା ପୁରା ଏତେଯୋରେ ଖଣ୍ଡିଆ ହେଇଚି ଯେ ସେ ଜାଗାଟା ପୁରା ଶୁଖୁନି
ଓହୋ ବୁଝ ବୁଝି ବୁଝିଲି ମୁଁ ଆପ ଆପଣ ଆଉ ଗୋଟେ ସାନ ଭାଇ ବି ମୁଁ ଫଟୋ ଦେଖିଚି ଆପଣଙ୍କ ସାନ ଭାଇ ମୋତେ ଦେଖଉଥିଲେ? ତାଙ୍କର ବି ହାତ ଗୋଡ଼ ସବୁ ଖଣ୍ଡିଆ ଖାବରା ବହୁତ ହେଇଥିଲା ମୋ ମାତ୍ରାରେ ସେଏ ବି ସବୁ ସେଏ ତ ଏବେ ତାଙ୍କର ଟିକେ ଭଲ ହେଇକି ଆଇଲାଣି ଘରେ ତାଙ୍କୁ ଗାଲି ଚଡ଼େଇ ଦୋଉନାହାନ୍ତି ସେ କହୁଥିଲେ କି ସେ ଗାଡ଼ି ଚଲେଇବା ପାଇଁ ତା ଲାଗି ନିଷେଧ।
ବାସ୍ ବାସ୍ ସେ ଗାଡ଼ିଟା ଆଉ ତାକୁ ଟିକେ ଏବେ ସାହାସ ହଉନି ଦବା ପାଇଁ ହଁ
ହଁ ସେ ଟିକେ ମୁର୍ଖାଣ୍ଡିଆ ବି ଗାଡ଼ି ଚଲାନ୍ତି ମୁଁ ବି ଦେଖି କିଛି କ ଆଗ ପଛ ଯୁଆଡ଼େ ଯିଏ ଡାକିଦେବେ ଇଆଡ଼େ ସିଆଡେ ଅନେଇଦେଲି ତେଣୁ ଆଗକୁ ନେଇନି ସିଧା ବାଟରେ କଣ ଅଛି ମତେ ଜଣା ଆଉ ମତେ ଗୋଟେ କଥା ବାଧିଲା କି କଣ ମୁଁ ଆପଣଙ୍କୁ ଖାଇବା କଥା କହିଚାଲିଲି ମୁଁ ଆପଣ ମତେ କିନ୍ତୁ ପଚାରିଲେନି ମୁଁ ଟିକେ ମୋ ଖାଇବା କଥା
ନାଇଁ ନାଇଁ ପ ଶୁଣନ୍ତୁ ପଚାରିବା କଥା ନା ମୁଁ କହିଲି ଏଇ ଇଏ ଯୋଉ ଆସିଛନ୍ତି ଯଉ ଆମ ଘରକୁ ହଁ କିନ୍ତୁ ମୁଁ ଆପଣଙ୍କୁ ପଚାରି ଦଉଚି ଯେହେତୁ ଆପଣ ପଚାରିଥିଲେ ମୁଁ କହୁଛିି ଆପଣଙ୍କୁ ମୁଁ ଦୁଃଖିତ ଆପଣଙ୍କ ପାଖ ପାଖରେ କିନ୍ତୁ କୁହନ୍ତୁ କଣ
ମୁଁ ମୁଁ କଣ କି ମୋର ଗୋଟେ ମୋର ଗୋଟେ ବଡ଼ ଭାଇ ଆମ ଯାଜପୁର ରୋଡ଼ରେ ଚା କରି କରିଛନ୍ତି। କାଇଁ ମୁଁ ଆଜି ତାଙ୍କୁ ଯାଇଥିଲି ଚଣ୍ଡିଖୋଲ ଏରିଆ ସେଇଠି ତ ଛାଡିବା ପାଇଁ ସେଠାରେ ଛାଡିଲି ସିଏ ଛାଡିଲା ବେଳେ ମତେ ସେ ମୋ ହାତରେ ଶହେ ଟଙ୍କା ଦେଲେ ଖାଇବା ଲାଗି ହେଲେ ଯା ତୁ କଣ ଖାଇଦେଇକି ଯିବୁ ମୁଁ ସେଠୁ ଯାହା ବିହେଲେ ନା ମୋର ଶହେ ଇଏ ଶହେ ଟଙ୍କାର ମାନେ ବହୁତ ହେଲାଣି ବହୁତ କିଛି ଶହେ ଟଙ୍କାରେ ଗୋଟେ ଆଜି ଖାଇଲି ବିରିୟାନୀ ଫିରିୟାନୀ ତ ମୁଁ ଏତେ ଖାଇବାକୁ ଭଲ ପାଏ ନା ମୁଁ ସେଇଠୁ ଶହେ ଟଙ୍କାରେ - କୋଡିଏ ଟଙ୍କାର ପଛେ ଗୁପଚୁପ୍ ଖାଇଦେଲି ଆଉ କଣ କହିଲ ତିରିଶ ଟଙ୍କାର ଗୋଟେ ଖାଇଲି ଚାଟେ ଫେଣେ ତିରିଶ ଟଙ୍କାରେ ଗୋଟେ ଚିକେନ୍ ମୋମୋ ଆଉ କୋଡିଏ ଟଙ୍କାରେ ଗୋଟେ କାମ୍ପା ପିଇଲିି ମୁଁ ଏତିକି ମୋର ପଇସା ସରିଗଲା ମୁଁ କଣ କରି କଣ କରିବି ମୋର ଭାରି - ଇଛା ହେଲା କଣ କହିଲ ଚାଉମିନ ସିଙ୍ଗଡା ପନିର ସିଙ୍ଗଡା ପୁରା ଗରମ ଗରମ ଛଣା ହେଉଛି ସେ ସବୁ ଦେଖି ମୁଁ ସାଙ୍ଗେ ସାଙ୍ଗେ ଗୋଟେ ବଡ ଭାଇକି ଫୋନ କଲି ସେ ମୋ ଆକାଉଣ୍ଟ କୁ ମତେ ପଇସା ଛାଡିଲେ ପଚାଶ ଷାଠି ଟଙ୍କା ମୁଁ ସେଇଠୁ ଗାଡିରେ ଆଣିଲି ଆ ସେଇଠୁ ଗୋଟା ଗୋଟା ଚୋବେଇଲି ଗାଡି - ଚଲେଇଲି ଗୋଟା ଗୋଟା ଗୋଟା ଗୋଟା ଖାଇକି ଆଇଲି ଆଉ। ଆସିଲା ବେଳେ ମତେ କଣ କହିଲ ଗୋଟେ ଜାଗାରେ ବହୁତ ମାନେ - ମୁଁ ପାଖାପାଖି ପଡି ଯାଇଥାନ୍ତି ଆଜି ସେପରି ବର୍ଚ୍ଚଣା ଓଭର ବ୍ରିଜ୍ ଆପଣ ଦେ ଖିଥିବେ ଏମିତି ରାସ୍ତା ହେଇଛି ସେ ବଡ଼ ଗାଡି ପାଇଁ ଠିକ୍। ବଡ ଗାଡି ବଡ଼ ଟାୟାର ପଲେଇବ ଆମ ଛୋଟ ଗାଡି ଲାଗି ସେ କଣ - ଆମର ବର୍ଚ୍ଚଣା ଯେପରିକି ଆମ ବର୍ଚ୍ଚଣା ଗାଁ ଭିତକୁ ଯିବା ଲାଗି ଯୋଉ ବର୍ଚ୍ଚଣା ମେଡିକାଲ
ହଁ ବାସ୍ ବାସ୍ ବାସ୍ ହଁ ହଁ ହଁ ଆମର ଏନ୍ଏଚକୁୁ ଯିବା ପାଇଁ ଯୋଉ ପାଣି ଟା ଯୋଉ କଣ କହିଲ ଯୋଉ ମାଟି ଯାଇଛି ହଁ
ହଁ ସିଏ କଣ କହିଲେ?
ଓ ଓଭର ବ୍ରିଜ୍ ଯୋଉ ଉପରକୁ ବ୍ରିଜ୍ ହଁ ବାସ ଯୋଉ ଖୋ ଯୋଉ ଖୋଳିକି‌ ହଁ ବାସ ବାସ ସେ କଥାରେ ମନେ ମୁଁ ଏବେ ପାଞ୍ଚ ଛଅ ଦିନ ପରେ ସେ ପଟେ ଫେରୁଥିଲି ମାନେ ସେପଟେ ମୁଁ ରାତି ବାହାଘର ସାରି ଗୋଟେ ରାତି ଏଗାରଟା ଖଣ୍ଡେ ହବ ମୁଁ ମାନେ ଜାଣି ପାରିନି ଆଉ ପଳେଇ ଆସିଲି ସେପଟୁ ଚଣ୍ଡିଖୋଲ ଆଡୁ। ମାନେ ମୁଁ ଦଶ କୋଡିଏରେ ସେ ଗତିରେ ଆସିଲି ଟୋଟାଲି ଚଲେଇ ଚଲେଇକି। ମନେ ଏତେ ଜୋର ମୋ ହାଣ୍ଡଲଟାକୁ ପୁରା ଥରଉ ଥାଏ।
ହାଣ୍ଡେଲ ପୁରା ମୋର ବି ସେଦିନ ବାପାଙ୍କୁ ପଛରେ ବସେଇଛି ଆଜି ବି ଆସି ସିଲି ତା ପର ଦିନ କଥା କହୁଛି ଦିଇଥର ଆସିଲେଣି ସେ ବାଟରେ ମୁଁ ହାଣ୍ଡେଲ ପୁରା ଏମିତି ଥରୁଥାଏ ସିଏ ଆଜି ଯାଇଁକା ବି ରୋଡ ସେ ରୋଡ ର କାମ କରୁନାହାନ୍ତି। ବହୁତ ଅସୁବିଧା କାହିଁକି ଖୋଳି ଦେଇଛନ୍ତି କଣ ହେଇଛି କେଜାଣି ଖୋଳି ଦେଇଛନ୍ତି। ତାପରେ ଇନ୍ତି ହାଣ୍ଡେଲ ଥରୁଥାଏ ଥରୁଥାଏ। ପଛୁରୁ ଗୋଟେ ବଡ ଗାଡି ଆଇଲା ମୁଁ କଣ କରିବି ହାଣ୍ଡେଲଟା ଏମିତି କୋଉଠି ବି ଖସିିବ ମାନେ ଆମେ ପୁରା ବଡ ଗାଡି ଆଗରେ ଶୋଇ ପଡିବେ ବୋଲି ଲାଗିଲା।
ତାପରେ ମୁଁ ସେ ଗୋଟେ କରେ କରେ କରେ କରେ କରେ କରେ ଧୀରେ ଧୀରେ ଧୀରେ ଧୀରେ ଆଇିଁଲି ସେ ଯୋଉ ତେଲ ଟା
ହୁଁ।
ଶହେ ଦିଶହ ଟଙ୍କାର ତେଲ ପାଇଲି ପକେଇକି ଘରେ କଞ୍ଚୁଞ୍ଚ ସନ୍ଧ୍ୟା ହେଇଗଲା ଏମି ସବୁ ବାଟରେ ଘଟିଲା ଆପଣ ତାହେଲେ ସେ ବାଟ ଯାଇଛି ମୁଁ ଶୁ ଭାବିଥିଲି ବହୁତ ଦିନ ସେଇ ବାଟ କଥା କହିିବି। ସେ ଯୋଉ ଆମର ଏବେ ପ୍ରାୟତଃ କଢେଇ ଛକରୁୁ ଘରକୁ ଆସିବା ବାଟ ଟା ବହୁତ ଭଲ ହେଇଗଲାଣି। ସେ ଯେବେ ବି ଆପଣ ଏବେ ଭୁବନେଶ୍ଵର ଯାଆନ୍ତୁ କି
ସେ ସେ ଯୋଉ ଆସିବା ବା ସେଇଠୁ କଣ ରାଇସ ମିଲ୍ ପାଖରୁ ଆସିଲା ବେଳକୁ ଉଁ ସେ ଯୋଉ ଶକୁନ୍ତଳାପୁର ପୋଲ ପର୍ଯ୍ୟନ୍ତ ଗୋଟେ ଅଛି ମଝିରେ ଗୋଟେ ଛୋଟ ପୋଲ ସେ ପର୍ଯ୍ୟନ୍ତ ସେ ପିଚୁ ରାସ୍ତା ବି କରିଦେଇଛନ୍ତି ଭଲ ହେଲା। ବହୁତ ଭଲ ମାନେ ସେ୍ ଟିକେ ଅଧିକାଂଶ ଖରାପ ଥିଲା ସେ ରାସ୍ତା ଟା।
ବହୁତ ଖଚରା ଥିଲା ଏବେ ତ ଆମ ଘର ଲୋକ କି ଆମଁ ଦେଖିଛି ବହୁତ ଆମ ଗାଁ ଲୋକ ଯୋଉମାନେ କାରବାର କରୁଛନ୍ତି ସେ ପ୍ରାୟତଃ ସୋମବାର ଘରକୁ ଗଲାବେଳେ ଆଉ ର ପଟେ ଯାଉନାହାନ୍ତି। ସେ ପ୍ରାୟତ ସିଧା ଯାଉଛନ୍ତି କଢେଇ ଛକରୁ ସେମତି ଗାଈ ସିଧା ଯାଇକି ହେଲମେଟ ଲଗେଇ ଯାଉଛନ୍ତି ମୁଁ ଦିନେ କଣ କରଛି ନା ଗୋଟେ ମୋର ଭୁଲ ହେଇଛି ନା ମୋ ସାଙ୍ଗ ଶଖଟା ଦିନେ କହିଲେ ମତେ ଆ ମୁଁ ଭୁବନେଶ୍ୱରରେ ଯିବି ମୁଁ ମତେ ଛାଡିଦବ ଟିକେ ସେଦିନ ସେ ଗାଡି ଆଣନଥିଲା ଟିକେ ପଛ ପଥର ଅଭାର ଥିଲା ମୁଁ ଆମ ଗୋ ନୂଆ ଗାଡି କି ନେଇକି ଯାଇଛି ଯେପରି କଢେଇ ଫଲରେ ଗୋଟିଏ ହେଲମେଟ ବି ଲଗେଇଛି ଆମର। ବନ୍ତାଳ ଗାଁ ଜାଣି ସିଏ ସେଇଠି ପାଖାପାଖି ସିଏ ପଛରେ ହେଲମେଟରେ ବଇଛି। ସେ ତ ବକେଟ ନାଖୁର ପିଲା ମୁଁ ପଛରେ ନୁହେଁ ସିଏ ହେଇଥିଲେ କିଛି ପଢିନଥାନ୍ତା ଫାଇନ। ସିଏ ପ୍ରାୟତଃ ମୋ ଦିଦି କି ମୋ ଭାଇ ବସେଇ କି ନେଇକି ଯାଉଚନ୍ତି ତାଙ୍କ ଗାଡିରେ ପଡିନି। ମୁଁ ଆକୁ ନେଇକି ଗଲି। ମାନେ ଅଯଥାରେ ମୋର ଏଇ ଗାଡିରେ ହଜାର ଟଙ୍କା ଫାଇନ୍ ବି ମଧ୍ୟ ପଡିଲା ନୁଆଁ ଗାଡିରେ। ପଡିଆ ପରେ ପରେ ସିଏ କୁଆଡେ ତାଙ୍କ ମାଲିକକୁ ଫୋନ୍ କରି କହିଲା କି ମୋ ଦେହ ଆଜି ଭଲ ଲାଗୁନ ମୁଁ ଯିବିନି। ପ୍ରାୟ ଆଉ ମୁଁ ସେ ଏମତି ହଜାରଟା ମୁଁ ଆଉ ଜାଣିନି ଆସିଲେ ଆମେ ଛତିଆରେ ଯେହେତୁ ଖୁସି ବାସିରେ ସାଙ୍ଗଟା ଆଜି ଘରେ ରହିବ ମୋତେ ଭଲ ଲାଗିବ। ଆମେ ପଳେଇ ଆାଇଲୁ ଆସିକି ଛତିଆରେ ଖିଆପିଆ କଲୁ ଖିଆପିଆ କରିକ ଆଜି ଏଁ ଦହିବରା ଫହିବରା କଣ ଗଣେଶରେ ଖାଇଲେ ଆଇସ୍କ୍ରିମ୍ ଖାଇ ଘରେ ପହଞ୍ଚଚୁ ପହଞ୍ଚୁଚୁ ଏଗାରଟା ହେଇଗଲା। ଏଗାଟା ହେଲା ବେଳୁ କୁ ମୁଁ ଠିକ୍ ତାପର ଦିନ ଯେମିତି ଦେଖିଚି ଗାଡିରେ ହଜାର ଟଙ୍କା ଫାଇନ୍ ପଡିଚି। ମୁଁ ତାକୁ କହିଲି ଆଉ ବା ପା ମୋ ଉପରେ ବୋହୁତ ରାଗିଲେ କହିଲେ। ତୁ କାହିଁ ବିନା ହେଲେମେଟରେ ଯାଇଚୁ। ମୁଁ ଆଉ କିଛି ବି କହିପାଇଲିନି। ମୁଁ କହିଲି ନାଇଁ ତାକୁ ଯଦି ମୁଁ ଅନଲାଇନରେ ଦେଇ ଦେମି ତାହେଲେ ହଜାର ଟଙ୍କାରୁ ପାଂଶ ଟଙ୍କା ପଡିଯିବ ଏମିତି କହିି ବାପାଙ୍କୁ ମତେଇ ଦେଇଛି। ଆଉ ଦେଖିଆ ସେ ସବୁ ପଇସା କେମିତି କଣ ଦେବି ମୁଁ ଭାବୁଚି ଆଉ। ଆପଣଙ୍କ ଗାଡିରେ କୋଉଠି କଣ ଫାଇନ୍ ପଡୁଚି ନା ପଇସା ପଡୁଚି ନା ପଡୁନି।
ମନଜ ବିଶ୍ୱାସ ଚାଷ କରିପାରିବନି ଆମର ସେ ବୁଟି ଅଛି। ନା ସେ ଡିଲକ୍ସ ଗାଡି ଗୋଟେ ଅଛି। ସେଇ ଗାଡିରେ ଛଅ ହଜାର ପଡିଛି। ଛଅ ହଜାରରୁୁ ଆମର ତିନି ହଜାର ଟଙ୍କା ଦିଆହେଇଛି ନାଇଁ ଚାରି ହଜାର ଟଙ୍କା ଦିଆହେଇଛି। ଆଉ ଅ ମାନେ ମାନେ ଅଧା ଯୋଉ କୁହନ୍ତିନି। ଗୋଟେ ଥାଏ ଗୋଟାକ ତାଙ୍କର କଣ କହିଲ ଗୋଟେ କି କୋର୍ଟ ବସେ।
ଫିଫଟି ପରସେଣ୍ଟ ଥାଏ ପ ହଁ।
ଆଜ୍ଞା ଆଜ୍ଞା ଫିଫଟି ପରସେଣ୍ଟରେ ସେଇଟା ଦିଆଯାଇଥିଲା। ହଁ ସେଇଟା ତିନି ହଜାର ଟଙ୍କା ଦିଆଯାଇଥିଲା ଗୋ ମାନେ ଆମର ଗୋଟିଏ ବୋ ଫାଇନ୍ ଜଗତପୁରରେ ପଡିଥିଲା ସେଇଟା ହୋଉଚି ତି-ତି- ତିନି ହଜାର ଗୋଟିଏ ଫାଇନ୍। ଆଉ ଗୋଟେ ଆଉଁ ପକେଇଥିଲେ ସାନ ଭାଇ ଗୋଟେ ପକେଇଥିଲେ। ଆ ଆଉ ଗୋଟେ ତ ଅଛି ସେଇଟା ଆମେ ଦୁଇ ଭାଇ ଯାଇଥିଲୁ ପୋ ପରୀକ୍ଷା ଦେବାକୁ ସେଟା ଗୋଟେ ପଡି ଥିଲା ଆଉ ଭୁବନେଶ୍ଵରରେ ଆଉ ଏତିକି ଆଉ।
ଆପଣ ଦୁଇ ଭାଇ ଯାଇଥିଲେ ମତେ ବି ଜଣା ଥିଲା ଯାଇଥିଲେ ଦୂର ବାଟ। ତୁ ବୋଧେ ଦୁଇ ଭାଇ ଗୋଟି ହେଲମେଟ୍ ନେଇକି ଯାଇଥିଲେ ଆଉ ଗୋଟ ହେଲମେଟ୍ ନେଇ ନଥିଲେ ସେଥିନାଗି ପଡି
ନାଇଁ ନାଇଁ ବେ ନାଇଁ ନାଇଁ ଉଁ କଣ କହିଲେ ମୁଁ କାଢି ଦେଇ ଥିଲି। ସିଏ ବୁ ପାଖେରେ ଧରିଥିଲି କିନ୍ତୁ କାଢି ଦେଇଥିଲି। ସେ ଫଟଟି ଉଠେଇ ଦେଇଚନ୍ତି।
ମୁଁ ତ ଜାଣିଚି ଆପଣଙ୍କର ଦୂ ଜମା ବି ସତୁୁରୀରୁୁ ଅଧିକ ସ୍ପିଡରେ ଗାଡି ଚଲେଇବେନି ମତେ ଜଣା।
ନାଇଁ ନାଇଁ ମୁଁ କମ୍ ସ୍ପିଡରେ ଗାଡି ଚଲାଏ। ହଁ ଆଉ ଗୋଟେ କଥା ହୋଉଚି କଣ କହିଲେ। କମ୍ ସ୍ପିଡରେ ଚାଲେ ଆଉ ଟିକେ ମୁଁ ଟିକେ ହେଲମେଟ୍ ଟା ସବୁବେଳେ ପିନ୍ଧେ। ମତେ ଏଇଟା ମୋର ମୁଁ କହିଲେ ଯୁଆଡେ ମୁଁ କଲେ ଯୁଆଡେ ବି ଯାଏ ମୁଁ ଟିକେ ହେଲମେଟ୍ ଟା ପିନ୍ଧେ କିନ୍ତୁ ଗାଁ ଭିତରେ ଗାଁଉଲିରେ ମୁଁ ଟିକେ ଚ ଉଁ ଅଧିକାଂସ ଯଦି ବିି ମୁଁ ବଡ ବଡ ସ ରାସ୍ତାରେ ଯାଏ ମୁଁ ହେଲମେଟ ହିଁ ପିନ୍ଧେ। ଯେହେତୁ ଗମେଣ୍ଟ କହୁଛି। ଆଜ୍ଞା ହେଲମେଟ୍ ଟା ନିହାତି ପିନ୍ଧିବା ଜରୁରୀ ଆଜ୍ଞା।
ମତେ ଜଣା ଅଛି ଯେ ଆପଣଙ୍କ ସାନ ଭାଇ ଯୋଉ ଅଛନ୍ତି ସିଏ ତ ପ୍ରାୟ ଗଲେ ଏଇ ଯୋଉ ରୋ ରାସ୍ତାରେ ଯିବେ ମାନେ ତାଙ୍କର ସ ସତୁରି ଅଶୀ ନବେ ତାଙ୍କର ଗୋଟେ ନର୍ମାଲରେ ସ୍ପିଡ ମତେ ଜଣା। କାରଣ ଆପଣ ଆପଣଙ୍କ
ହଁ ସେଇଥିପାଇଁ ସେ ବହୁତ କଥା ବି ପାଟି ତୁ ତୁଣ୍ଡ କର ବାବା ବିଗିଡୁଛନ୍ତି ତାଙ୍କୁ। କି ତମେ କିନ୍ତୁ ଛୋଟ ପିଲାଟା ଏତେ ଏଇ ରାସ୍ତାରେ ଗାଁ ରାସ୍ତାରେ ଏତେ ଦ୍ରୁତ ଗତିରେ ଯିବାଟା ବି ବହୁତ ଇଏ।
ଓହୋ ଏଇ ସବୁ କଥା ତାହେଲେ ଆ ଆପଣ କଣ ଆଜିର ରାତି କହୁଛନ୍ତି ଏମିତି ଭୋଜି ଖାଇବାକୁ ଖାଇବାକୁ ଯାଇଥିଲି ମୁଁ ବି ଏ ସବୁ ଖାଇଲି ଘରେ ମତେ କାଇଁ ଆଜି ଭଲ ଲାଗୁନି ମତେ ଏମତି ଏବେ ଖାଇକି ଉଠିଲି ପ୍ରାୟତ ମତେ ଏବେ ଭାରି ଜୋରରେ ଭୋକ ଲାଗିଲାନି। ମୁଁ ଯାଉଛି ଦେଖିବି ଆମ ଫ୍ରିଜ ରେ କଣ ଥିବ ଖାଇବି ନହେଲେ ତ ଗୋଟେ ମୁଁ ଭାବୁଛି ଦି ତିନିଟା ବିସ୍କୁଟ ପାଣି ରେ ବୁଡେଇକି ଆପଣଙ୍କୁ କେବେ ଲାଗେ ନା ରାତିରେ ଚେଇଁ ଯିବ ମାନେ ଭୋକ କରିବ ଆଉ ଆମ ସାଙ୍ଗ ମାନଙ୍କ ସହିତ ବ ସୁପିୟା ଜଗନ୍ନ ଯୋଉ ସାଙ୍ଗ ଅଛନ୍ତି।
ନିଶ୍ଚି ନିଶ୍ଚ ନିଶ୍ଚିତ ମୁଁ ଆଉ ଗୋଟେ କଥା କହୁଛି ମୁଁ ଟିକେ କଣ କହିଲ ଅମ ଫିଲ ଫିଲ୍ମ ଚଳଚିତ୍ର ଯୋଉ ମୁଁ ଟିକେ ଅଧିକ। ଆଛ ଦେଖେ କାହିଁକନା ମୁଁ କୌଣସି ପ୍ରକାର ମାନେ ଏ ଫିଲି ଇଏ କଣ କହିଲ ଗେମ୍ ଖେଳେନି କିନ୍ତୁ ମୁଁ ବି ଟିକେ ଫିଲ୍ମ ପ୍ରେମୀ ଲୋକ। ମୁଁ ଏମିତି ଗୋଟା ଗୋଟା ରାତି ବି ଫିଲ୍ମ ଦେଖିଦିଏ ଟୋଟାଲି। ଗୋଟେ ଗୋଟା ରାତି ସ ମୋର ପାଇଯିବ ଫିଲ୍ମ ଦେଖୁଥିବି। ମୋତେ ଭୋକ ଲାଗିବି ଯଦି ଉଠିବି ଫ୍ରିଜ ରେ କଣ ଥିବ ଦିଟା ଖାଇବି ବିସ୍କୁଟ ବି ଖାଇଦିଏ। ଆଉ କି ତ ମାନେ ଅଧିକାଂଶ ପ୍ର